ମ୍ୟାଡ଼ାମ୍ ନସେର୍
ହଁ ନମସ୍କାର।
ଆଜ୍ଞା ମୋ କଥା ଶୁଣି ପାରୁଚନ୍ତି?
ହଁ ହଁ ଶୁଣିପାରୁ
ଆଜ୍ଞା ଆପଣଙ୍କ ଫୋନୋ ଉଠେଇଲିି କିନ୍ତୁ ଟିକେ ଡ଼େରି ହେଇଗଲା।
ଆଚ୍ଛା ହୋଉ ଚଳିବ।
କଣ?
ମୁଁ କହିଲି ରଜ ପାଇଁ ପ୍ରସ୍ତୁତୁ ହେଇସ୍ ସାରିଲେଣି। ମୁଁ କହିଲି ରଜ ପାଇଁ ପ୍ରସ୍ତୁତ ହେଇସାରିଲେଣିି?
ଆଜ୍ଞା ଆଜ୍ଞା ଆଜ୍ଞା ପ୍ରସ୍ତୁତ ହେଇ ସାରିଲେଣି ହେଇ ସାରିଲେଣି ତ
ମୁଁ କହିଲି ଆଜି ଟିକେ କଥା ହବା ନହେଲେ ପର୍ବପର୍ବାଣୀ ବି ସୟରେ
ହଁ ନିଶ୍ଚିନ୍ତ ଭାବରେ ଭଲ ହବ। କାଲି ତ ରଜ ଆସୁଛି।
ଛି ଆପଣଙ୍କର କହିଲେ,
ଆଜ୍ଞା
ମୁଁ କହିଲି ଆପ ଆପଣଙ୍କର କଣ ଅସୁବିଧା କହିଲେ।
ଅସୁବିଧା କି ମୋର ଭାଇର, ଆଜ୍ଞା ଆଜ୍ଞା ଆଜ୍ଞା ମୁଁ କହିଲି କି ମୋ ଭାଇ ର ଆକ୍ସିଡେଣ୍ଟ ହେଇଯାଇଛି ତ ସେଥିପାଇଁ ଟିକେ ମନ ଟା ଦୁଃଖ ଅଛି ଆଉ।
ଆଚ୍ଛା କଣ କେମିତି ଆକ୍ସିଡେଣ୍ଟ ହେଇଗଲା।
ହଁ ସେ ଟିକେ ବଜାର କୁ ଯାଉଥିଲେ ଗାଡିରେ ତ ବାଇକ ରେ ଗୋଟେ ଟ୍ୟାଙ୍କର ଆସିକି ବାଡେଇ ଦେେଲା ତ ମୁଣ୍ଡ ଟିକେ ମାଡ ମାନେ ଆଗ ପଟ ଟିକେ ମୁହଁ ପଟ ଟିକେ ଥୋଡି ଫୋଡି ଟିକେ ମାଡ ହେଇଯାଇଛି। ଏ ସ ତ ଗୋଡ ସବୁ ଖଣ୍ଡିଆ ହେଇଛି। ହଁ ସେଠି ପାଖରେ ଥିବା ପ୍ରାଥମିକ ଚିକିତ୍ସାଳୟ ଯୋଉଟା ଆମର କୁହାଯାଏ କି ତାରଙ୍କର ବନ୍ଧୁ ଜଣେ ଆସିକି ତାଙ୍କୁ ନେଇକି ଗଲେ ଏବେ ମାନେ ଔଷଧ ପତ୍ର ସବୁ ଆଣିକି ରୁମରେ ର ରଖିଛନ୍ତି ଟିକେ କଥାବାର୍ତ୍ତା କରୁଛନ୍ତି ଠିକ ଠାକ ଅଛନ୍ତି ହେଲେ ଟିକେ କଷ୍ଟ ହଉଛି। ଯାହାହେଲେ ବି ଆମେ ଯେହେତୁ ଟିକେ ଦୂରରେ ଅଛୁ ପାଖରେ ନାହୁଁ ଦେଖୁନାହୁଁ ଟିକେ ବେଶୀ କଷ୍ଟ ଲାଗୁଛି ଆଉ ନିଶ୍ଚିନ୍ତ ଭାବରେ ନିଶ୍ଚିନ୍ତ ଭାବରେ ମୁଁ ତ ଏପର୍ଯ୍ୟନ୍ତ ଖାଇବି ନାହିଁ ମନ କଷ୍ଟ କାନ୍ଦି ବହୁତ ଦୁଃଖ ଲାଗୁଛି କଣ କରିପାରିବ।
ନା ଆଉ ଖାଇ ପିନି
ଆଜ୍ଞା ଆଜ୍ଞା ଆଜ୍ଞା କଣ କହିଲ? ଟିକେ ଭାଇ ଦେହ ଭଲ ଲାଗିଲା ଟିକେ ମନ ଟା ଖୁସି ଲାଗିବ ଆଉ। ଆଉ ଆପଣ କଣ କହୁଛନ୍ତି। ପର୍ବପର୍ବାଣୀ କଥା
ହଁ ମୁଁ କହିଲି କାଲି ତ ରଜ ପର୍ବ ଆଉ ଆପଣଙ୍କୁ ତ ଆମର ତ ବାର ମାସରେ ତେର ପର୍ବ ଆପଣଙ୍କୁ କୋଉା ପର୍ବଟା ବେଶୀ ଭଲ ଲାଗେ?
ମତେ ତ ପର୍ବପର୍ବାଣୀ ସେମିତି ଭଲ ଲାଗେ ମୁଁ କିନ୍ତୁ ଟିକେ ପର୍ବପର୍ବାଣୀ ଯେମତି ଆପଣ କୁହନ୍ତୁ ଧର ରଜ ହେଲା କାଲି ଆସୁଛି ରଜରେ ତ ସବୁ ଝିଅ ମାନଙ୍କର ଗୋଟେ ଖୁସି ଥାଏ। ହେଲା କି କି ବିଶେଷ ଝିଅ ମାନେ ରଙ୍କ ପାଇଁ ରଜ ମୁଖ୍ୟ ପର୍ବ, ଆପଣ କୁହନ୍ତୁ ଧର କୁମାର ପୂର୍ଣ୍ଣିମା ହେଲା, କିନ୍ତୁ ରଜ ଟା ଯେହେତୁ ତିନି ଦିନ, ଚାରି ଦିନ ଟିକେ ବେଶୀ ମଉଜ ଆମର ହେଇଥାଏ, ଯେମିତିକି କୁହ, ଆଜ୍ଞା, ଯେମିତି କିି କୁହନ୍ତୁ, ରଜ ପୂର୍ବ ଦିନ ହଁ, ରଜ ଟା ଟିକେ ବେଶୀ ଭଲ ଲାଗେ, ଯେମିତିକି ଆପଣ କୁହନ୍ତୁ, ରଜ ପାଇଁ, ଝିଅ ମାନେ ସଜ ବାଜ ହୋଇଥାନ୍ତି, ଆଜି ଯେମିତି ଗୋଟେ ଦିନ, ଝିଅ ମାନେ କଣ କି
ହ ଦେବା ଦେ
ପୂର୍ବରୁ ଧର ମେହେନ୍ଦୀ ଲଗେଇବା, କି ତାଙ୍କର ଯୋଉ ନୂଆ ପୋଷାକ ହେଲା, ତାକୁ ସବୁ ସଜେଇକି ରଖିବା, ପିନ୍ଧିବା ପାଇଁ, ବିଭିନ୍ନ ପ୍ରକାରର ସଜ ବା ଜ ହେଇଥାନ୍ତି, ହେଲା କିି ଆଉ ହଁ, କାଲି ଧର ରଜ ଯେତେବେଳେ ଧର ହବ, ସକାଳୁ ଉଠି ଝିଅ ମାନେ କଣ ସ୍ନାନ କରି ସାରିକି, ନୂଆ ବସ୍ତ୍ର ପରିଧାନ କରିବା, ତା ସହିତ ପାଦରେ ଅଳତା ପିନ୍ଧିବା ଆଉ ନେଲ ପଳିସ କୁହନ୍ତୁ ବା ବିଭିନ୍ନ ଆକାରରେ ମୁଣ୍ଡକୁ ସଜେଇକି ସୁସଜ୍ଜିତ ହେଇକି ଯାଆନ୍ତି ଆମର କଣ ଯୋଉ ଅଛି ପଡିଆ ମାନଙ୍କର ଯୋଉଠି ସବୁ ଦୋ
ହଁ,
ଦୋଳି ଲାଗି ଆଜ୍ଞା ରଜଦୋଳି ଲାଗେ ମ୍ୟାଡାମ ଆପଣ ଆଉ ଗୋଟେ କଥା ଆପଣଙ୍କ ଯୋଉ ରଜ ଦୋ ଆ ଆପଣଙ୍କର ଲାଗିଛି ଯୋଉ ରଜ ଦୋଳି ଆପଣଙ୍କୁ ଲାଗେ ବା ଲାଗିଛି କହିଲେ ସେଇଟା ଆପଣଙ୍କର କଣ ଆମ ଏପଟେ ତ ପ ଟା ଆଉ ବାଉଁଶ ଅ ଦୋଉରିରେ ଲଗାଯାଏ। ଆପଣଙ୍କର କେମିତି? କଣ ଲଗା ଯାଏ ସେ ଦୋଳି?
ହେଇଛି ଚାରିଟା ବାଉଁଶ ଆଉ ପଟାରେ ଲଗାହେଇଛି ଗୋଟେ ଏକା ସାଙ୍ଗରେ ଚାରି ଜଣ ସାଙ୍ଗ ହେଇକି ଖେଳିପାରିବେ।
ଓହୋ, ହୋ ଚାରିଜଣ ସାଙ୍ଗ ହେଇ ଖେଳିବେ ପଡିବେନି ତ ସେଥିରୁ?
ମୁଖ୍ୟତ ଦିଟା ବାଉଁଶ ଲାଗେ କିନ୍ତୁ ଏଟା ଚାରିଟା ବା ଚାରି ଜଣ ଏକା ସହିତ ଖେଳି ପାରିବେ?
ଆପଣ କେବେ ଖେଳିଛନ୍ତି ସେ ଦୋଳି ଆପଣଙ୍କୁ ଡର ଲାଗେନି ସେ ଦୋଳି ଖେଳିଲେ।
ଝିଅ ଟେ ହେଇକି ଆଶିକି ଥରେ ଖେଳିଥିଲି କିନ୍ତୁ ଏବେ ଆଉ ଖେଳିନି ଆଉ ଡର ଲାକେ କିନ୍ତୁ ସେଟା ଯେହେତୁ ଅଧିକ ଉଚ୍ଚା ଏଥିପାଇଁ ଡରଲାଗେ।
ମତେ କିନ୍ତୁ ବହୁତ ଡର ଲାଗେ। ଯୋଉଟା କୁହନ୍ତି କି ପଟା ଦୋଳି ଯୋଉ ଖେଳିବା ପାଇଁ ବାବାରେ ବାବା ସିଏ ଏତେ ଜୋର ଉଡୁଥିବ ଗଗନ ରେ ଉଡୁ ପିଲା ବାଗିଆ ସେଇଟା ମତେ ବହୁତ ଡର ଲାଗେ କାହିଁକି କହିଲେ ସେଇଟା ତ ବଡ ଗଛ ଓସ୍ତ ଗଛ। ଗଛ କୁହନ୍ତୁ ଆମ୍ବ ଗଛ କୁହନ୍ତୁ ସେମିତିକା ଗଛରେ ଉଚ୍ଚା ଉଚ୍ଚା କରି ଲଗାଯାଏ ନା ନା ତାପରେ ଆପଣ ଦେଖ ଦେଖିଥିବେ ସେଇ ଯୋଉ ଦୋଳି ଖେଳିଲା ବେଳେ ଝିଅ ମାନେ ଜଣେ ଜଣେ ତ ଠିଆ ହେଇକି ଖେଳି ତ ଖେଳି ଖେଳନ୍ତି ଜଣେ ବସିଥିବ ଜଣେ ଠିଆ ହେଇଥିବ।ଆହୁରି ଡର ଲାଗେ ଯଦି ମୁଁ ବସିଥିବି ମତେ ଲାଗେ ମୁଁ ତଳ ଏପଟେ ଖସିଯିବି କି ଆଉ।
ନାଇଁ ମୁଁ ଭୋକେ ଖେଳେ ଭଲ ଖେଳେ ଏବେ କିନ୍ତୁ ଟିକେ ମାନେ ଓଜନ ବୁଦ୍ଧି ହେଇଗଲାଣି ତ ଆଉ ଖେଳି ହଉନି।
ଭୟ ଲାଗୁଛି ଟିକେ ଖେଳିବା ପାଇଁ ଆପଣଙ୍କୁ ଆଉ ମ୍ୟାଡାମ ରଜରେ ଆପଣ ପିଠା ଆପଣ କଣ କଣ ଖାଆନ୍ତି ବା କଣ କଣ ଘରେ ସବୁ ଆପଣଙ୍କର ଅ ବିଶେଷ କରି ପି ଠା ହେଇଥାଏ ରଜରେ ଯେମିତି କାଲି ରଜ ଅଛି ଆପଣ କଣ କଣ ପିଠା କରିବେ?
ପିଠା କରନ୍ତି ଆମେ ତ ସେତେବେଳେ ଝିଅ ଥିଲୁ କିଛି କରନ୍ତିିନି ନା ଖାଲି ଖାଆନ୍ତି। ଏବେ କିନ୍ତୁ ଯେହେତୁ ବୋହୂ ହେଲେଣି ସବୁ ଦାୟୀ ତ୍ଵ ଆମର ନା ଆମେ
ଆଜ୍ଞା ଆଜ୍ଞା ମ୍ୟାଡାମ ଆପଣଙ୍କର ବାହାରେ ରହିକି କଥା ହଉଛନ୍ତି ମୋ ସହିତ ନାଇଁ କି। ହଁ ହଁ।
ସେଠିକି ତିଆରି କରିଛି ମୁଁ ଆମ୍ବ କାକରା।
ଆଜ୍ଞା ମ୍ୟାଡାମ ଆଉ ଗୋଟେ କଥା ଆପଣଙ୍କର ପୋଡ ପିଠା କାକରା ତ କହିଲେ କହିଲେ ପୋଡ଼ ପିଠା ଆପଣଙ୍କ ଘରେ ହୁଏ କି ନାଇଁ ରଜରେ ମୁଁ ଯେତିକି ଶୁଣିଛି ପୋଡ ପିଠା ହଉଛି ମୁଖ୍ୟ ଜିନିଷ ଆପଣଙ୍କର କଣ ଚାଉଳ ପୋଡ଼ ପିଠା ହୁଏନା କ୍ଷୀର ପୋଡ ପିଠା ହୁଏ କୋଉଥିରେ ଆପଣଙ୍କ ଘରେ
ଆମର ଚାଉଳ ଆଉ ବିରି ମିଶିକି ତା ଦେହରେ ନଡିଆ ଆଉ ଛେନାର ପୁର ଦିଆ ହେଇକି ଆମର ପୋଡ଼
ପୁର ଦେଇକି ଆପଣ କରନ୍ତି ମ୍ୟାଡାମ ଆଉ ଗୋଟେ କଥା କ୍ଷୀର ପୋଡ ପିଠା କେବେ ଆପଣ ଖାଇଛନ୍ତି ନା ନାଇଁ?
ହଁ ମୁଁ ଥରେ ମୋବାଇଲରୁ ଦେଖିକି ବନେଇଥିଲି।
ଆଜ୍ଞା କିନ୍ତୁ ଆପଣ ଲକ୍ଷ୍ୟ ରଖିଥିବେ ଉ ଚାଉଳ ବିରି ଯୋଉ ଦେଇକି ଯୋଉ ପୋଡ ପିଠା ଟା ଆପଣ ତିଆରି କଲେ ସେ କି ବହୁତ ଟାଣ ହେଇଥାଏ ସେ ତାର ଯୋଉ ପାଗ ଟା କୁହନ୍ତି ନା ସମସ୍ତେ ଟିକେ ଭଲ ସେ ଟିକେ ସେ ପୋଡ଼ପିଠା ଟା କରିପାରନ ହେଲା କି କିନ୍ତୁ କ୍ଷୀର ପୋଡ ପିଠା ସେଇଟା ବହୁତ ସୁଆଦିଆ ଲାଗିଥାଏ। ତା ସହିତ ବହୁତ ନରମ ବି ହେଇଥାଏ ମିଳିଯାଇ ଯେମିତି କୁହନ୍ତୁ ଛୋଟ ଛୁଆ ହେଲା କି ବୟସ୍କ ବା ବୃଦ୍ଧ ବ୍ୟକ୍ତି ହେଲେ ସେମାନେ କଣ ତାକୁ ଖାଇଲା ବେଳେ ଟିକେ କଷ୍ଟ
ଯେ ଅସୁବିଧା ଥିବ ସେମାନେ ବି ଖାଇପାରିବେ ମୁଣ କରିବି ଯାହାର ଦାନ୍ତ
ହଁ ହଁ ଦନ୍ତ ଯୋଉ ମଙ୍କର ନଥିବ ସେମାନେ ମଧ୍ୟ ଖାଇପାରିବେ ଆଉ ମ୍ୟାଡାମ ଆପଣ ଯୋଉ କହିଲେ କ୍ଷୀର ପୋଡ ପିଠା ଆପଣ ଥରେ ପ୍ରସ୍ତୁତ କରିଥିଲେ। ହେଲା କି ମତେ ଟିକେ କ୍ଷୀର ପୋଡ ଏା କେମିତି କଣ ବନେଇଥିଲେ ଟିକେ ସେ ବିଷୟରେ ଆମେ ଆଲୋଚନା କଲେ ଭଲ ହୁଅନ୍ତା। କାହିଁକନା କହିଲେ ମୁଁ ଥର ଜଣେ ବନ୍ଧୁ ମତେ କହୁଥିଲେ କି କ୍ଷୀର ପୋଡ ପିଠା ଏମିତି ଏମିତି ତିଆରି ହୁଏ ବୋଲି ଆପଣଙ୍କ ଠାରୁ ଆଜି ଯଦି କିଛି ନୂତନ ପ୍ରଣାଳୀ ଜାଣିବି ଆଉ ଟିକେ ମତେ ଭଲ ଲାଗିବ ମୁଁ ମଧ୍ୟ କେବେ କରିବାକୁ ଚେଷ୍ଟା କରିବି। ଆପଣ ଟିକେ ସେ ବିଷୟରେ ମତେ କୁହନ୍ତୁ।
ନେଇଥିଲି ମାନେ ଯେତିକି ମାନେ ଆପଣଙ୍କ ଲୋ ଘର ସଦସ୍ୟ ଦେଖିକି ସେଇ ହିସାବରେ ଆପଣ ଚାଉଳ ନେ ବି ଚାଉଳ ନେବେ ନହେଲେ ସୁଜିରେ ବି ବନେଇ ମାନେ ଅରୁଆ ଚାଉଳ ଟା ବି ଦେହ ପାଇଁ ମ ଗ୍ୟାସ ଛ ନା ନହଲେ କ୍ଷୀର
ଆଜ୍ଞା।
ଆପଣ ନେବେ ଯଦି ପ୍ୟାକେ୍ଷୀର ନେବେ ତାହେଲେ ଭଲ ହେବ ଗାଈ କେ ଟିକେ ପାଣିଆ ରଉଛି ନା ପେ ଟା ଟିକେ ତା ତାହଲେ ସେଇଟା ଘର କଲେ ଭଲ ହବ। ତାାକୁ ନେଇକି ପ୍ରଥମ
ଆଜ୍ଞା ମ୍ୟାଡାମ ମୁଁ କହିଲି ଯେତବେଳେ କଷୀଟା ଯେତେବେଳେ ଆପଣ କଢେଇରେ ପକି ଫୁଟାନ୍ତି ସେତେବେଳେ ଯୋଉ ଆମର ରହିଲା ଗୋଲମରିଚ ହେଲା ଗୁଜୁରାତି ହେଲା। ବା ନଡିଆ ହେଲା ଯାହାକି ଆପଣ ଶୁଖିଲା ସବୁ ରଖି ଥାନ୍ତି ସେ ସବୁ ପକାନ୍ତି କି ନାହିଁ। ଆଜ୍ଞା।
ତମେ କ୍ଷୀ ଟା ଫୁଟିଗ ଗଲା ପରେ ତାପରେ ଆପଣ କୋ
ଆେ
କେ ସାଙ୍ଗ ପିବେ କଟ ନିଲ ଚାଙ୍ଗ ଦେଇ ସେ ଆଉ ଗୋଲମରିଚ ଗୁଣ୍ଡ ଦେବେ ଆଉ ଗୁଜୁରାତି ମୁଣ୍ଡ ବି ଦେବେ।
ଦେଲେ ଟିକେ ପରିସର ଟିକେ ଆଜ୍ଞା।
ଟ ଟିକେ ଭଲ ଆସେ ହଁ
ଭଲ ଆସେ ତାପରେ ଦେଖାଯାଏ ବି! ସୁନ୍ଦର ଦେଖାଯାଏ ଉପରେ ଯଦି ଆମେ ଖଣ୍ଡ ଖଣ୍ଡ କରି ପକେଇବା ସେଟା ବି ଟିକେ ବେଶି ସୁନ୍ଦର ଲାଗେ ଆଖିକୁ ସମସ୍ତଙ୍କୁ ଖାଇବା ପାଇଁ ବି ଇଚ୍ଛା ହବ?
ସୁନ୍ଦର ହବ ହଁ ଆଉ ତାପରେ ମାନେ ସମ୍ପଣ ବଶୁ ପାରିବ ଆଉ କି? ଚା ସବୁ ଏ ସବୁ ଖ ାରିଲ ପରେ ସେ ଯୋଉ ପଟାା ଥିବେ ସେଇଟା କ ସେ ଦିଟ ଦେଖି ଯନ୍ତ୍ରଣ ପ୍ରସ୍ତୁତ କରିକି ତାପରେ କଣ କଦଳୀ ପତ୍ରରେ ଟିକେ ଘିଅ
ଆପଣ ଯୋଉଟା ଯନ୍ତୁଣୀ
ତାକୁ
କଢେଇରେ ପକେଇ ସାରିଲା ପରେ ଯଦି ମାଟି ପେଣ୍ଡୁଳା ଭଳି ସେଇଟା ଗୋଟେ ଯୋଉ ଜନ୍ତି ସାରିଲା ପରେ ସେମିତି କବୁ କରିଦିଅନ୍ତି ନାଇଁ କି ତାପରେ ଅଟା ଯେମିତି ଦଳନ୍ତି ଯେମତି ମହାପେଣ୍ଡୁଳା କରି କରି ହଁ ତାପରେ ବି ଆପଣ ସେଟାକୁ କଣ ପତ୍ରରେ ରଖିକିରି ଆଜ୍ଞା ଆଜ୍ଞା। ମୁଁ କହିଲି ସେଇଟାକୁ କଣ ପତ୍ରରେ ରଖନ୍ତି ନା କପଡାରେ ଆପଣ ରଖନ୍ତି ପୋଡିଲା ବେଳେ?
କ ଦେଇକି ତାଉପରେ ମାନେ ଗୁଆ ଘି ଅ ହଉ ଆପଣ ଯୋଉ ଘିଅ ଖାଇବା ଘିଅ।
ଆଜ୍ଞା ଆଜ୍ଞା ତେଲ ଟା ବ୍ୟବହାର କରନ୍ତି କଣ ପାଇଁ ଶୀଘ୍ର ଟିକେ ଛାଡିବ ବୋଲି ପିଠାଟା ମାନେ ପତ୍ର ସହିତ ଲାଗ୍
ହେଲେ ପତ୍ର ସହିତ ଲାଗିବନି ତାର ପିଠାର ସ୍ବାଦ ବି ଟିକେ ଭଲ ଆସିବ।
ଭଲ ଆସିବ ଆଉ ଘିଅର ବାସ୍ନା ମଧ୍ୟ ହବ।
ହଁ ତାକୁ ଦେଇକି ତାପରେ ଉପରେ ସଜେଇବା ପାଇଁ କଟା ହେଇକି ରଖିଥିବା ଲମ୍ବା ଲମ୍ବା ସାଇଜ ର ଯୋଉ ନ
ନଡ଼ିଆ ଶ୍ ସରୁ ସରୁ କରି ପତଳା ପତଳା କରିକି ଦେଇଥାନ୍ତି ଆଜ୍ଞା ଶୁଖିଲା ଜିନିଷ ରହିଲା। ଆପଣ ପକେଇକି ଦେଇ ପାରନ୍ତି। ଯେମିତି ଟିକେ ଆଖିକୁ ଟିକେ ବେଶି ସୁନ୍ଦର ଦେଖା ଯାଉଥିବ ନାଇକି ଆଜ୍ଞା ଆଜ୍ଞା।
ସେ ତାକୁ ପୋଡିବେ ଆଉ ପୋଡିଲେ ତ ଉପରେ ବି ଯଦି ଚୁଲି ରେ ପୋଡିବେ। ଆପଣ ତଳ ଆଡୁ ବି ନଆଁ ଆସିଲା ଉପର ଆଡୁ ବି ଆପଣ ଚୁଲିରୁ
ତେବେ ମତେ ଆଉ ଜଣେ ବନ୍ଧୁ କହୁଥିଲେ କି ଚାହିଁଲେ ବି ଯଦି ସେମିତି ଚୁଲିରେ ଯଦି ପୋଡି ପାରିବେ ପୋଡ଼ି ପାରିବେ ଯୋଉ ଯୋଉମାନେ ବିଶ୍ୱାସ କରିବେ ସହର ମାନଙ୍କରେ ରହୁଛନ୍ତି ସେମାନେ ଚାହିଁଲେ ବି ଯଦି ଗ୍ୟାସ ରେ କଲେ ଯୋ ତତଲା ତାୱା କହୁଥିଲେ କି ତାୱା ଟାକୁ ତତଲେଇକି ଆପଣ କେମିତି ତା ଉପରେ ରଖିପାରିବେ।
ହ ହଁ।
ହଁ। ରଖିକି ସେଟାକୁ ମଧ୍ୟ ଆପଣ କରିପାରିବେ। ତ ପୋଡ ପିଠା ବିଷୟରେ ଆପଣ ଯୋଉ କହିଲେ ଦୁଇ ପ୍ରକାର ଆଜ୍ଞା ଦୁଇ ପ୍ରକାର ପୋଡ ପିଠା ଭିତରୁ କ୍ଷୀର ପୋଡା ପିଠା ଟା ଟିକେ ବେଶି ସୁଆଦିଆ ଲାଗେ ନାଇଁ କି?
ହଁ, ହଁ।
ଖାଇବା ପାଇଁ ଯାହା ଆଉ ମ୍ୟାଡ଼ାମ ମୁଁ ଆପଣଙ୍କଠାରୁ
ହ
କିଛି ନୂଆ କିଛି ଜାଣିବାକୁ ଚାହିଁଲି ପାଇଲି ଯୋଉଟା କି ମତେ ବହୁତ ଭଲ ଲାଗିଲା ମୁଁ ବି ଚେଷ୍ଟା କରିବି। କ୍ଷୀର ପୋଡ ପିଠା କେବେ ପ୍ରସ୍ତୁତ କରିବି ଆଉ ପ୍ରସ୍ତୁତ କରିକି ମୋର ଅ ଭାଇ ଭଉଣୀ ମାନଙ୍କ ହେଲା ବା ଆମର ଯୋଉ ଘର ଆମ ଯୋଉ ପଡୋଶୀ ମାନଙ୍କର ରହିଛୁ ସେମାନଙ୍କୁ ଦେବି ଖାଇବା ପାଇଁ। ହେଲା କି ଯାହା ହଉ ଆପଣଙ୍କ ସହିତ ଆଜ୍ଞା ଆଜ୍ଞା କୁହନ୍ତୁ।
ମୁଁ କହିଲି ହଉ ଆପଣ ବନେଇକି କେମିତି ହେଲା ମତେ ମତେ ଜଣେଇବେ ଆଉ।
ନିଶ୍ଚୟ ଭାବେ ଆପଣ ଯେହେତୁ ମତେ ଜଣେଇଲି ଏମିତି ଏମତି କରିବାକୁ ପଡେ ମୁଁ ବନେଇ ସରିଲାରେ ଆ ଆପଣଙ୍କୁ ଉ କେମତି ହେଲା କେମିତି ତାର ସ୍ଵାଦ ଲାଗିଲା ନିଶ୍ଚିନ୍ତ ଭାବରେ ଜଣେଇବି ଯାହା ହୋଉ। ଆପଣଙ୍କ ସହିତ କଥା ହେଇକି ମୋତେ ବହୁତ ଭଲ ପାଇଲେ ଆପଣଙ୍କୁ ଏବେ କଲ୍ କରିବି ହେଲା କି। ଆଜ୍ଞା ରଖୁଛି।
ଠିକ ଅଛି।